ଆ ଆଜ୍ଞା ଆପଣ କେମତି ଅଛନ୍ତି?
ହୁଁ ବହୁତ ଭଲ ଅଛି ଆଉ ଆପଣ କେମତି ଅଛନ୍ତି?
ମୁ ଏ ଭଗବାନଙ୍କ କୃପାରୁ ସବୁ ଠିକ୍ ଚାଲିଛି।
ହଁ ସବୁ ଠିକଠାକ ଅଛି ଆପଣଙ୍କ ର।
ଆପଣ ମୁଁ ତ ଆମର ବି ବହୁତ ସବୁ ଠିକ୍ ଠାକ୍ ଚାଲିଛି ଏବେ ତ ଜାଣିଥିବେ ପରୀକ୍ଷା ଗୁଡ଼ିକ ସବୁ ସରିଯାଇଛି।
ଉଁ।
ତ ଏବେ ଖାଲି ମୁଁ ଉଚ୍ଚ ଶିକ୍ଷା ପାଇଁ ଟିକେ। ଏ କଲେଜରେ ଆଡ଼ମିସନ୍ କରିବା କଥା ଆପଣ ଆପଣଙ୍କ ଖେଆଲ କଣ ମୋତେ କୋଉ ଡିପାର୍ଟ ମେଣ୍ଟରେ ଯିବାର ଅଛି?
ଆପଣଙ୍କ ର ଯୋଉଥିରେ ଆ
ଆଜ୍ଞା କଣ କୁହନ୍ତୁ।
ନା ଆପଣ କୁହନ୍ତୁ।
କୃଷି କିମ୍ବା।
ହୁଁ।
ଜୁଲୋଜି ପ୍ରାଣୀ ବିଜ୍ଞାନ କିମ୍ବା ଓ ଯୋଉ। ଗଛ ବିଜ୍ଞାନ।
ଆଜ୍ଞା ଆପଣଙ୍କ ଯୋଉଥିରେ ଆମ୍ ଇଛା କିମ୍ବା ଆପଣଙ୍କ ଯୋଉଥିରେ ରୁଚି ଅଛି ଆପଣ ସେଇଥିରେ। ଯାଆନ୍ତୁ ଏବଂ ଅନ୍ୟ କାହାର କଥାରେ କିମ୍ବା ଅନ୍ୟ କେ କହିଲେ କି ଏଟା କର ସେଟା କର ଏଥିରେ ବହୁତ ତୁ ଆ ଚାକିରି ଅଛି ଏଥିରେ ଇଏ ଅଛି ସେଥିରେ କିଛି ନାହିଁ ଆପଣଙ୍କୁ ଯୋଉଥିରେ ରୁଚି ଅଛି। ସେଇଥିରେ ହିଁ ସେଇଟା କରନ୍ତୁ।
କୋଉ ଡିପାର୍ଟମେଣ୍ଟରେ କରିଥିଲେ କୋଉ?
ଆଜ୍ଞା କିନ୍ତୁ ଶୁଣନ୍ତୁ ମୋର ମଧ୍ୟ ସେଇୟା ହେଇଥିଲା ମୋର ମୁଁ ଯେହେତୁ ମୋ କଳା ନବାର ମୋ ଇଚ୍ଛା ନଥିଲା। ଯୋଉ ବିଜ୍ଞାନ ନବାର ଇଚ୍ଛା ନଥିଲା କଳା ନବା ଇଚ୍ଛା ଥିଲା ଯେହେତୁ ମୋ ପ୍ରତି ଆପଣଙ୍କୁ କାଇଁ କୁଆ ହେଲା କି। ବିଜ୍ଞାନ ନବା ପାଇଁ ମୁଁ ଯେହେତୁ ବାଧ୍ୟ ହେଇକି ବିଜ୍ଞାନ ନେଲି। ବିଜ୍ଞାନ ନେଇ ସେଥିରେ ପାସ୍ ମଧ୍ୟ କଲି କିନ୍ତୁ ମୋ ରୁଚି ନଥିଲା ମୋର ଇଚ୍ଛା। ଛା ଥିଲା କି ମୁଁ ଓଡିଆ କଳା ନେଇଥାନ୍ତି ତାପରେ ଆ ଆ ଯୁକ୍ତ ତିନିରେ ଓଡିଆ ନେଇଥାନ୍ତି ଓଡିଆରେ। ଏ କିଛି ଆଗକୁ ବଢିଥିଲି କିନ୍ତୁ।
ତ ଆପଣ ତ ବିନା ବେଶୀ କଷ୍ଟରେ ବି ଆପଣ ଯୁକ୍ତ ଦୁଇରେ ଭଲ ମାର୍କ ରଖିଥିଲେ।
ନାଇଁ ଆପଣ କହୁଛନ୍ତି ଯୁକ୍ତ ତିନ୍ ଦୁଇରେ ଫଳାଫଳ ବା ଥିଲା ସେଟା ସିନା ସମସ୍ତିକି ଦେଖା ହେଲା ସାର୍ଟିଫିକେଟରେ ଏତିକି ମାର୍କ ରହିଛି ରହିଛି କିନ୍ତୁ ମୁଁ ମନରେ କିନ୍ତୁ ମିତି ଆ ଇଏ ନଥିଲା ଆ ମାନେ ଏତେ ଭଲ ଲାଗି ନଥିଲା କି ମୋ ଇଛା ଅନୁଯାୟୀ ମୁଁ ନେଇନଥିଲି ସେଟାକୁ ବିଜ୍ଞାନ ମୁ ମୋର କଳା ଏତେ ଇଛା ଥିଲା କିନ୍ତୁ ପରେ ଜାଣିଲି କି ବି ବିଜ୍ଞାନ ପଢିବାରେ ବହୁତ
ସରକାରୀ ଚାକିରି କରିବାକୁ ଚାହାନ୍ତି କି?
ଆଜ୍ଞା ଯେହେତୁ ସମସ୍ତ ସମ ସୋ ଭାରତୀୟ ଚାହାନ୍ତି କି ଗୋଟେ ସରକାରୀ ଚାକିରି ପାଇବା ପାଇଁ କାରଣ ସରକାର ଯେହେତୁ ଅ ଅର୍ଥ ଅଧିକା ଥାଏ ଏବଂ ଅମ୍
ପେନ୍ସନ ବି ମିଳି
ଆଜ୍ଞା ପେନସନ ବି ମିଳିଯାଇଥାଏ। ଭର୍ତା
ଆପଣ କଣ କହୁଚନ୍ତି ଏଇ ଯୋଉ ସରକାରୀ କିପରି ସରକାରୀ ଚାକିରି ଆପଣ କରିବାକୁ ଚା
ଏପରି ଏପରି କିଛି ମୁଁ ଭାବି ନାହିଁ ସରକାରୀ ଚାକିରି ପ୍ରତି ଯେହେତୁ ଶୁଣନ୍ତୁ ମୁଁ ଏପରି ଭାବିନି କାରଣ ଯେହେତୁ ଚାଲିଛି ଏବେ ଯୋଉ ସରକାରୀ ଚାକିରି ଉପରେ ଏଇନା ବହୁତ ଲୋକମାନେ ଧ୍ୟାନ ଦଉଚନ୍ତି ଏବଂ ଆ ଯଦି ଆପଣ ଅ ଦଶ ଲକ୍ଷଟି ଲୋକ ପିଲା ପକଉଚନ୍ତି ଟୋଟାଲ ହଜାରଟି ଆସଚି। ଆ ଚାକିରି ହଜାରଟି ଚାକିରି ଆସୁଚି ସେଥିରେ ଦଶ ଲକ୍ଷ ପିଲା ପକାଉଚନ୍ତି ତା ଦେହରୁ ଆପଣ ଦଶ ଲକ୍ଷ ଦଶ ହଜାର ରୁ ପାଞ୍ଚ ହଜାର ପିଲା ଚାକିରି ପାଉଚନ୍ତି ଆଉ ପାଞ୍ଚ ହଜାର ସେଇ ପାଞ୍ଚ ହଜାର ପୋଷ୍ଟ ଜଉ ପାଞ୍ଚ ହଜାର ଗଲେଣିି ପାଂଶଟି ପୋଷ୍ଟ ଚାକିରି ଦିଆଯାଉଚି ଏବଂ ଆଉ ପାଞ୍ଚଶଟି ରଖାଯାଉଚି ପୁଣି ଆରଥର ଫାଇନାଲ ବାହାର କରାଯାଉଚି କି ସେଇ ସେଇଠି ସେପରି ଆଉ ଯେତିକି ପିଲା ଆପଣ କଣ ଭାବନ୍ତୁ ଦଶ ଲକ୍ଷ ପିଲା ପଳେଇଚନ୍ତି ଅ ପରୀକ୍ଷା ଦେବାକୁ ନିଜ ପାଇଚନ୍ତି ସେଥିମଧ୍ୟରୁ ପା ପ ବୁଝିଲେ ପା ପାଂଶ ଲୋକଙ୍କୁ ନିଯୁକ୍ତି ଦିଆ ହେଲା ଆଉ ପାଂଶ ଲୋକ ରହିଲେ।
ଆଜ୍ଞା ମୁଁ ବୁଝିପାରୁଚି ଆପଣ କଣ କହୁଛନ୍ତି କିନ୍ତୁ ତୁ ଏପରି ଆଶା ହାରିଯିବା ଉ ଭୁଲ କଥା ଚେଷ୍ଟା କରନ୍ତୁ ଆପଣ ବି ସେତିକି ଚେଷ୍ଟାରେ ସେଇ ପାଁଶ ଭିତରୁ ଜଣେ ହେଇପାରିବେ ବାକି ଚାରିଶହ ଅନେଶତ ପିଲାଙ୍କ ମଧ୍ୟରେ ତ ଆପଣ କଣ କହୁଛନ୍ତି ଆପଣ ଏବେ କିଛି ନିଜ ଭବିଷ୍ୟତ ବିଷୟରେ ଭାବିଲେଣି
ନାଇଁ ସେସବୁ ମୁଁ ଭାବିନି ଏପଯ୍ୟନ୍ତ ସବୁ କିଛି। ଆଉ ମୁଁ ଭାବୁଥିଲି କି କହିଲେ ଯେହେତୁ ଏବେ ହଁ ପଢାପଢି ଆଉ ସେଇ କ୍ଷେତ୍ରରେ ଅଧିକା
ଆଜ୍ଞା।
ହାଲୋ।
ହ୍ୟାଲୋ ଶୁଭାଯାଉଛି ମତେ ଏଠି ବହୁତ ନେଟୱାର୍କ ସ୍ଲୋ ହଉଛି ଆପଣଙ୍କ ଇଏରେ ବି ହଉଥିବ। ଏଇ ଗୋଟେ ବାହାନଟେ ଗଲା ଆମ ପାଖରୁ ଶୁଭାଯାଉଥିବ ଆପଣଙ୍କୁ
କହୁଥିଲି ଆଁ ମୁଁ ଭାବୁଥିଲି। ଯେହେତୁ ଆପଣଙ୍କର ବାପାଙ୍କର ଗୋଟେ ଥିଲା। ବହି ଦୋକାନ ସେଥିପାଇଁ ମୁଁ ମଧ୍ୟ ଚାହୁଥିଲି ଗୋଟେ ବହି ଦୋକାନ ବଜାରରେ ଖୋଲିବା ପାଇଁ ସେଥିପାଇଁ ମୁଁ ଆପଣଙ୍କୁ ପଚାରିବାକୁ ଚାହୁଥିଲି।
ମୋ ହିସାବରେ ବହି ଦୋକାନ ଟେ ଖୋଲନ୍ତୁ ଦେ ଯେହେତୁ ଉଲଟା ଆପଣ ଗୋଟେ ଏଁ- ଉଁ। ଯୋଗାଯୋଗ କରିପାରିବେ ଅନେକ ଛାତ୍ରଛାତ୍ରୀମାନଙ୍କ ସହିତ ଆପଣ ଯେହେତୁ, ଜଣେ ଛାତ୍ର ଆପଣ ଜାଣିଥିବ ତାଙ୍କୁ ବହୁତ ସେମାନଙ୍କର ଦରକାର ଆବଶ୍ୟକ ତାଙ୍କୁ ତ ଆପଣ ଖୋଲନ୍ତୁ ମୋର କିଛି ଆପତ୍ତି ନାହିଁ, କିନ୍ତୁ ଆପଣ କିଛି ବ୍ୟ ବ୍ୟବସାୟ ବିଷୟରେ ଆପଣଙ୍କୁ, ବହୁତ କିଛି ଜଣାଅଛି କାରଣ ମୋ ହିସାବରେ ଯଦି ବେଶୀ କିଛି ଜଣାନଥିବ ତ ଆପଣ ବିଲକୁଲ ଭି ଏଇ ବ୍ୟବସାୟରେ ପଶିବେ ନାହିଁ କି ଆପଣ ଯୋଉ କାମରେ ମାହିର ସେଇ କାମଟି କରନ୍ତୁ। ଆଜ୍ଞା। ହ୍ୟାଲୋ।
ଆପଣ ବହୁତ ସ୍ଲୋ ଶୁଭା ହଉଛି ଆପଣ କୁହନ୍ତୁ।
ମୋବାଇଲ ଯେହେତୁ ମୁଁ ଯୋଉଠି ଯୋଉ ଦୋକାନଟି ଖୋଲିବି ଭାବୁଛି ସେ ଆ ଜାଗାଟି ଦେଖିଛି ସେ ନିକଟସ୍ଥ ଗୋଟେ ଉଚ୍ଚ ବିଦ୍ୟାଳୟ ଅଛି ଏବଂ ତା ପାଖରେ ମଧ୍ୟ ଗୋଟେ କୋଚିଂ ସେଣ୍ଟର ଅଛି ଏବଂ ସେଇଠି ଖୋଲିଲେ ମୁଁ ଭାବୁଛି କି ପିଲାମାନେ ସେଇଠିକି ଆସିବେ ଏବଂ ମୋର ବେପାର ମଧ୍ୟ ଭଲ ହବ ଆଉ।
ଆଜ୍ଞା- ଆଜ୍ଞା।
ଆଉ ସେଥିରେ ଅ ମୁଁ ଗୋଟେ ସ୍ଥାନ ନେଇଛି ଭଲ ସ୍ଥାନଟେ ନେଇଛି ଏବଂ ସେ ମାଲିକଙ୍କ ସାଙ୍ଗେ କଥା ହେଇ ସେ ଜେଗାଟିକୁ ମୁଁ ଭଲସେ ସଫା କରି ସେଥିରେ ଗୋଟେ କେବିନ ଆଣିକି ପକାଇଛି। ଏବଂ ପକାଇକି ଜିନିଷ ଗୁଡିକ ଭାବୁଛି କୋଉଠୁ ଆଣିବି କଣ ଆଣିବି ସେଥିପାଇଁ ଆପଣ ପଚାରୁଥିଲି, ଆପଣଙ୍କର ଯେହେତୁ ଆପଣଙ୍କ ଦୋକାନ ଗୋଟେ ଥିଲା ବଜାରରେ।
ଅ ଯୋଗାଯୋଗକାରୀକୁ ଦେଖନ୍ତୁ ଯିଏ କି ଭୁବନେଶ୍ଵରରୁ ବଡ ବଡ ଗୋଦାମ ରୁ ବହି ଆଣନ୍ତି ତ ଆପଣ ଆ ତାଙ୍କ ଥ୍ରୋ ରୁ ଶସ୍ତାରେ ବହି କିଣିପାରିବେ।
ହୁଁ -ମୁଁ।
ଆଁ ବଜାର ଦର ବିକି କି ଲାଭଜନକ ହୋଇପାରିବେ।
ହୁଁ- ହୁଁ ଆଜ୍ଞା ମୁଁ ଭାବୁଥିଲି ସେ ଖାତା ଏବଂ ଆ କଲମ ଏବଂ ବିଭିନ୍ନ ପ୍ରକାରର ଅ ପାଠପଢା ସାମଗ୍ରୀରୁ ସମସ୍ତ ରଖିବି
ଆଜ୍ଞା ତ ଆପଣ ଛୁଆଙ୍କର ବି କିଛି ଜିନିଷ ରଖନ୍ତୁ। ଯୋଉ ଯୋଗୁ ରୁ ଦେଖିକି ସେମାନେ ଆକର୍ଷିତ ହୋଇ ତାଙ୍କୁ କିଣିବାକୁ ଯିବେ। ତ ଆପଣଙ୍କୁ ଅନ୍ତରେ ବହୁତ ଫାଇଦା ହବ।
ହୁଁ -ଆଜ୍ଞା- ଆଜ୍ଞା। ଆପଣଙ୍କ କ ଭା କୁହନ୍ତୁ କିଛି ବହୁତ ବହୁତ କିଛି ମାନେ ଲାଭ ହେବ। ହ୍ୟାଲୋ।
ହ୍ୟାଲୋ ମତେ ଶୁଭାଯାଉଛି ଆପଣ କୁହନ୍ତୁ।
ହଁ ଆପଣ କିଛି କୁହନ୍ତୁ ମୁଁ ବହୁତ କିଛି କହିଲିଣି।
ତ ଏଁ। ଭୁବନେଶ୍ଵରରେ ଗୋଟେ ବଡ ଆପାର୍ଟମେଣ୍ଟଟେ ଖୋଲିବାକୁ ଇଚ୍ଛା, ଆପଣ ଜାଣିଥିବେ
ହୁଁ।
ତ ସେଠି ବହୁତୁ ଷ୍ଟାପ ଗୁରାଙ୍କୁ ରଖାହବ ଯୋଉମାନଙ୍କୁ ଉଁ ଠିକ ଉଚିତ୍ ପଇସା ଦିଆହବ ତାଙ୍କ କାମ ହିସାବରେ ତ ମ୍ୟାନେଜର ଜଣେ ଥି ଥିବେ ଆଉ ବିଭିନ୍ନ ପଦବୀରେ ଥିବ ତ ମୁଁ ଚେଷ୍ଟା କରୁଛି କି? କି ବହୁତ ଲାଭଜନକ ବିଜନେସ୍ କରିବାକୁ କିନ୍ତୁ, କାରଣ ଏଇ ଦୁନିଆର ଲାଭ ଛଡା ଆଉ କିଛି ନାହିଁ ଆପଣ ଜାଣିଥିବେ
ଆପ୍ ଆପଣ ଏଟା ଯେଉଁ ଭାବିଛନ୍ତି କେବେ କରିବେ ଭାବିଛନ୍ତି ନା ଭବିଷ୍ଯତରେ ନା କେବେ କରିଆ ଭାବିଛନ୍ତି
ଭବିଷ୍ୟତରେ କାହିଁକିନା ଏନା ମୋ ପାଖରେ ସେତିକି ସମ୍ବଳ ନାହିଁ ନା
ଆଜ୍ଞା।
ମୋର ବ୍ୟବସାୟ ଏବେ ବି ଖୋଲିବି ନାହିଁ ମୋର ଚାକିର କି କୌଣସି ଲାଗିଲା ପରେ ଏଟା ମୋର ଦ୍ଵିତୀୟ ରୋଜଗାର ହିସାବରେ ମୁଁ ଆକୁ ରଖିବାକୁ ଚାହୁଁଚି। କାରଣ ଆପଣ କେବେ ଜାଣନ୍ତି କି ଆପଣଙ୍କ କଣ ହେଇଯାଇପାରେ
ହୁଁ ଆଜ୍ଞା।
ସେଇଠୁ ଆପଣ ଗୋଟେ ବ୍ୟାକଅପ ପ୍ଲାନଟେ ରଖିବେ
ଆଜ୍ଞା ଆପଣ ଯୁକ୍ତ ଦୁଇ କୋଉଠି କରୁଥିଲେ
ମୋର ଆଦର୍ଶ ବିଦ୍ୟାଳୟ
ଆଜ୍ଞା ଆଦର୍ଶରେ ଆପଣ ଯୁକ୍ତ ଦୁଇ ଏବଂ ଯୁକ୍ତ ଆପଣଙ୍କ ଉଚ୍ଚ ଯୋଉ ଦଶମ ନବମ ଏବଂ ଆପଣଙ୍କ ପ୍ରାଥମିକ ଆଜ୍ଞା ପ୍ରାଥମିକ ବିଦ୍ୟା ମଧ୍ୟ ସେଇଟା
ଆଜ୍ଞା।
ହୁଁ। ହୁଁ ତ ଆପଣ କିଛି କୁହନ୍ତୁ ମୁଁ ବହୁତ କିଛି ତ କହି ଆସୁଚି
ଆପଣ କୋଉଠୁ ପଢୁଥିଲେ?
ହୁଁ ମୁଁ ଯେ ଆମ ନିକଟସ୍ଥ ବିଦ୍ୟାଳୟରେ ମୁଁ ପ୍ରାଥମିକ ପଢାଟିକୁ ଶେଷ କରି ଆଉ କିଛି ସିଏ ଆମ ଗ୍ରାମର ନିକଟସ୍ଥ ଗ୍ରାମରେ ଆମ ଉଚ୍ଚ ବିଦ୍ୟାଳୟର ପାଠ ପଢା ଶେଷ କଲି ଏବଂ ଆ ସେଠି ମଧ୍ୟ ମୁଁ
ଅନେକ ସାଙ୍ଗ ଗୁଡିକ ଥିଲେ ଏବଂ ଉଁ ଉଚ୍ଚ ବିଦ୍ୟାଳୟ ଶେଷ କଲା ପରେ ମୋର ମୁଁ ଆଉ ଯେହେତୁ
ଆଜ୍ଞା ହଁ ତ ଆମର ଆମର ଉଚ୍ଚ ବିଦ୍ୟାଳୟରେ ବି ଏମିତି ଏ ବାର୍ଷିକ ଆନୁଷ୍ଠାନିକ ଇଏ ଜାଣିଛନ୍ତି ପ୍ରୋଗ୍ରାମ
ଆଜ୍ଞା ବାର୍ଷିକ ଅନୁଷ୍ଠାନିକ ହୁଁ।
ତ ଆମର ସ୍କୁଲରେ ବି ଏମିତି ହେଇଥିଲାଲା ମୁ ବହୁତ ନାଚ ଗୀତ କରିଥିଲି ଛୁଆବେେଳେ ଯେ ଏବେ ବଡ଼ ହେଇସାରିଲେଣି ତା ଦେହର କିଛି ଇଛା ନାହିଁ ତ କିନ୍ତୁ ବହୁତ ଛୋଟବେଳେ କରିଥିଲି ମୁଁ କେବେ କେବେ ଆଗରେ ବି ନାଚିଚି କେବେ କେବେ ପଛରେ ନାଚି ତ ଆପଣ କେମିତି ନଚାନଚି କରନ୍ତି?
ନାଇଁ ମୋର ସେଥିରେ କିଛି ଏତେ ରୁଚି ନାହିଁ। ହସଥିଲେ ଆପ
ମୋର ବି ଏମିତି କିଛି ଖାସ ଆକର୍ଷଣ ନଥିଲା ନାଚ ପ୍ରତି ଟିକେ ଖାଲି ସ୍କୁଲରେ ହୁଏ ବୋଲି ଆମେ ନାଚୁ ଆପଣ ଜାଣିଥିବେ ବିଦ୍ୟାଳୟରେ ହୁଏ ବୋଲି ଆମେ ସେମିତି ନା ତ ମୋର କିନ୍ତୁ ବହୁତ ଇଚଛା ଥିଲା ଲେଖା ଲେଖି ଏବଂ ଏ ଏ ଖାଲି ଅଧ୍ୟୟନ ନୁହେ କି କିନ୍ତୁ ବିଭିନ୍ନ ପ୍ରକାର ପ୍ରୋଗ୍ରାମରେ କି କାର୍ଯ୍ୟକ୍ରମରେ ପଢ଼ାପଢ଼ି ଯେମିତି ରିଡ଼ିଙ୍ଗ ଗୀତ ଗାଇବା କି ଏ ଯୋଉ ଚିତ୍ର କଳା ଏଇ ଆମର କରବାର ବହୁତ ଇଛାଥିଲା ତ ଆଗରୁ ଆଶା କରିକ ଏମିତି ଆମର ଠିକଠାକ ଚାଲ
ଆଜ୍ଞା ଆପଣ ରଖନ୍ତୁ କଲ୍ ଟା